ହାଲୋ ଭାଉଜ ପୁଅ ନା ଦେହଟା ଭଲ ନାହିଁ।
କଣ ହେଇଛି କି?
ପଡିଗଲି ଆଜି ସକାଳୁ ପୁନା ଗୋଡଟା ମୋଡି ହେଇଯାଇଛି, ବିନ୍ଧୁଛି ଯୋଉ ବିନ୍ଧା
ମେଡ଼ିକାଲ୍ ଗଲନି?
ମେଡ଼ିକାଲ୍ ଯାଇଥିଲି ପା, ଇଞ୍ଜେକ୍ସନ୍ ଗୋଟେ ନେଇକି ଆସିଛି।
ଅହ, କଣ କାଦୁଅ ଫାଦୁଅ ହେଇଥିଲା ଗୋଡ ଖସିଗଲା ନା କଣ?
କାଦୁଅ ନୁହେଁ, ତେଲ ପଡିଥିଲା ମୁଁ ଜାଣିନି ଗୋଡ ପକେଇ ଦେଇଚି ଆଉ।
ଅ ହ।
ପଢିଗଲି ଯେ ଏତେ ଜୋରେ ଗୋଡଟା ପୁରା ମୋଡି ହେଇଗଲା, ସାଙ୍ଗ୍ ସାଙ୍ଗ୍ ମେଡିକାଲ କୁ ଗଲି ଗୋଟେ ଇଞ୍ଜେକ୍ ସନ୍ ନେଇକି ଆସିଲି। ବିନ୍ଧୁଛି ଭାରି।
ଅହ, ଆସିକି ଆଉ।
ହଁ ବା, ଆଗକୁ ଆଉଚି ରଜ, ଏବେଠାରୁ ମୋ ଦେହ ଖରାଫ୍। ଜନ୍ମ ମାସ୍
ହଁ, ହୁଁ-ହୁଁ ସେଇଥିପାଇଁ
ଏଇ ଦୋଷରୁ ଦେହଟା ଖରାଫ୍ ହେଇଚି, ଦେହଟା ଖରାଫ୍ ହେଇଗଲା ଆଉ।
ହୁଁ, ତମ ତମ ଜନ୍ମଦିନ ଏବେ ଗଲା ନା?
ହଁ, ଜନ୍ମଦିନ ପା ଏବେ ଗଲା।
ହଁ ହଁ, ଆମକୁ ତମେ ଖାଇବାକୁ ଦେଇଥିଲ ଆଉ ମନେ ନାହିଁ।
ହୁଁ, ହୁଁ ହୁ ହୁ, ଜନ୍ମଦିନ୍
କ୍ଲିଅର ଶୁବୁନି, ହାଲୋ।
ଶୁବିଲା?
ହଁ ହଁ ଏବେ ଶୁବିଲା।
ହଉ
ଜନ୍ମ ମାସ ତ, ଏଇଥରକ ଦେହଟା ଖରାପ ହେଇଗଲା, ରଜ ଆଉଚି ଆଗକୁ, ଦେହ ଭଲ କରିବାକୁ ପଡିବ, ନହେଲେ କୁଆଡେ, ନହେଲେ କୁଆଡେ ବୁଲିବାକୁ ଯାଇପାରିବିନି।
ହଁ, ଔଷଧ କଣ ମଲମ ଫଲମ କଣ ଲଗା, ଭଲ ହେଇଯାଉ ଯେମିତି ଶୀଘ୍ର।
ହଁ ବା, ହଁ ବା, ଭଲମ ଭଲ ଲଗେଇମି ଗୋଡ଼ଟା ଭଲ ହବା ଦରକାର, ନହେଲେ କିଛି ଖେଳି ପାରିବିନି କି ଦୋଳି, ନହେଲେ ଟୋଟାଲ ଯାଇ ହିଁ ପାରିବିନି।
ହଁ ଅ
ହୁଁ, ଏଥରେ ରଜର ଚାଲୁନ କୁଆଡେ ଯିବା?
ହଁ, ଚାଲୁନ ଯିବା ବୁଲିବାକୁ କୁଆଡେ?
କୁଆଡେ ଯିବା କହୁନ?
କୁଆଡେ, ଏ ତ ପାଖରେ ସବୁ କେତେ ଭଲ ଭଲ ଜାଗା ହେଇଗଲାଣି, କୁଆଡେ ଯିବା ଚାଲ?
ହାଲୋ, କ୍ଲିଅର ଶୁବୁନେଇ ଭାଉଜ?
ମୁଁ କହିଲି ଖରା ତ ବୁଲିବାକୁ?
ହଁ, ଏଇ ପାଖରେ କଉଠିକି ଯିବା ନହେଲେ ବୁଲିବାକୁ ଆଉ।
ହଁ।
ଠାକୁରଙ୍କୁ ଡାକ ମୋ ଗୋଡ ଟା କେମିତି ଭଲ ହେଇଯାଉ।
ହଁ ତମ ଗୋଡ଼ ଭଲ ହେଇଯାଉ, ସମସ୍ତେ ମିଶିକି ଗୋଟେ ଗାଡ଼ିଫାଡ଼ି କରିକି ଯିବା ନହେଲେ ଆଉ।
ହଁ ହଁ, ସମସ୍ତିଙ୍କି ପଚାରିକି ଚାରି ପାଞ୍ଚ ଜଣ କି ଛଅ ଜଣ ଖଣ୍ଡେ ଯିବା ଆଉ।
ହଁ ନହେଲେ ସମସ୍ତେ ନିଜ, ନିଜ ସ୍କୁଟିରେ ପଳେଇବା ଆଉ।
ହଁ ହଁ ହଁ ଗାଡି ତ ଅଛି ଆଉ। ହଁ ହଁ। ଭଲ ହବ ନା, ରଜ ରେ ଯିବୁନି ନା କୁଆଡେ? ଘରେ ରହିକି ରହିବ କଣ କୁହନି?
କି ଯୋଉ ନୂଆ ଦୋକାନ୍ ଟା ଖୋଲି ନଥିଲା ନା ଆମ ଛକରେ?
କଁ କଇସ୍
ମୁଁ କଇଲି ଆମ ଛକରେ ଯୋଉ ନୂଆ ଦୋକାନଟା ଖୋଲ ନ ଥିଲା ସିଏ ସବୁ ଡ୍ରେସ୍ ଆଉ ଶାଢ଼ୀ ସବୁ ଅଫର୍ ଦୋଉ ଦୋଉଚି ଫିଫ୍ଟି ପରସେଣ୍ଟ ଡିସ୍କାଉଣ୍ଟ ରେ ଦୋଉଛି ହେଲା।
ସତରେ ନା କଣ? ଯିବାକୁ ପଡିବ ତାହେଲେ ସେଇଠିକି ଆଣିବା ପାଇଁ ଆଉ। ଆଉ ଗୋଟେ ଭାଉଜ ମହାଲକ୍ଷ୍ମୀ ଜୁଏଲରେସ୍
ହଁ।
ହାଲୋ ମହାଲକ୍ଷ୍ମୀ ମୁଁ ସରି ମୁଁ ଜୁଏଲେରେସ୍ କହିସାରିଲିଣି ମହାଲକ୍ଷ୍ମୀ ବସ୍ତାଳୟ। ସେଠି ବଢିଆ ବଢିଆ ଅଫର୍ ଲାଗିଚି।
ଚାରା ସବୁ ଛାଡିଚି ନା?
ହଁ ବଢିଆ ବଢିଆ ଶାଢୀ ବଢିଆ ବଢିଆ କ ଯୋଉ ହଁ ହଁ ସମ୍ବଲପୁରୀର ଫୁଣି।
ହୁଁ।
ବଢିଆ ବଢିଆ ଆଇଚି ମୁଁ ଭାବୁଚି ସେଇଠିକି ଯିବା ପାଇଁ ମୋ ମାମୁ ଘରେ ତ।
ଯାଅ ଯିବ ଜଦି ମତେ କଇବ।
ହଁ ହଁ ଯିବି ଯଦି କହିବି ଆଉ। ହୋଉ ବଢିଆ ବଢିଆ ସମ୍ବଲପୁରୀ ଶାଢୀ ଆଇଚି। ହଁ।
ତାରିଖ ତିରିଶି ତାରିଖି ଦେଖୋଉଥିଲା।
ହାଲୋ କ୍ଲିଅର ହୋଉନି ତମ କ
କ୍ଳିଅର ହେଲା?
ହଁ ହଁ ଏବେ ହେଲା। ହାଲୋ
ହଁ କୋଉନା?
ମୁଁ କଇଲି ବଢିଆ ବଢିଆ ଶାଢୀ ଅଫର୍ ଆଇଚି ଫୁଣି ସମ୍ବଲପୁରୀ ର।
ହଁ ସମ୍ବଲପୁରୀ ର ଏବେ ଟ୍ରେଡିଙ୍ଗ ଚାଲ୍ଛି ଆଉ।
ଅଁଆ।
ନାଇଁ ଟିକେ ଆଜି ଚା ଚାର୍ଟା ବେଳୁକୁ ଯିବା ଦେଖିବା କଣ ସବୁ ଦେଖିବା ଡିଶପ
ହୁଁ ହୁଁ।
ଦୁଇତି।
ହୋଉ ହୋଉ ନହେଲେ ଯିବା ଆଉ ଚାର୍ଟା ଏଳୁକୁ ଯିବା। ମାଉସୀଙ୍କ ସାଙ୍ଗରେ କଥା ହୋଉଥିଲି ଏଇ ଶୁଣା, କଇଲେ ବଢ଼ିଆ ବଢ଼ିଆ ଡିଜାଇନ୍ ର ସବୁ ଆସିଛି। ଯଦି କହିବୁ ଆସିବି ଯଦି ଆସିବୁ ନହେଲେ ମୁଁ ତତେ ଫଟ ଉଠେଇକି ଛାଡିମି ତୁ ଦେଖିକି କଇବୁ ଆଉ। ମୁଁ ନଲେ ମୁଁ ପଳେଇବି ନହେଲେ ଦେଖିକି ଆଣିମି।
ପଳୋଉନା ବାପା ଅଛନ୍ତି ତ ନ ହେଲେ ପଳୋଉନା ନେଇ ଆସିବ ଯିବ ଯଦି ମତେ
ସେଇଆା ନହେଲେ କରିମି ଆଜ୍
କିଏ ଆଣିବ ଏ ଯୋଉ ଶମ୍ଭୁ
ହୋଉ ହୋଉ ଯିମି ଯଦି କଇମି ଆଉ।
ମୋ ପାଇଁ ଆଣିବ।
ହଁ ହଁ ସେଇ ଗ୍ରାଉନ୍ ତ ବଢିଆ ଦେଖା ହୋଉଚି।
ହୁଁ।
ଭାବିଚି ସେଇଥୁରୁ ଆଣିଆ ପାଇଁ। ଦେଖେ ନହେଲେ ସେଇଥୁରୁ ନେଇଆସିବି ଆଉ। ହଁ ରଜ ରେ ସବୁ ମ୍ୟାଚିଂ ମ୍ୟାଚିଂ ଆଉ।
ହୁଁ।
ରଜ ତ ଆଇଲା ଝିଅମିଲ ଝିଅ ପିଲା ମାନଙ୍କର ଖୁସି ଆଉ।
ହଁ।
ଉ ଆଉ ଝିଅ ଝିଅର କି ଡ୍ରେସ୍ ଏଥର କରିବ?
ଝିଅର ଝିଅର ହେଇଚି ସେ ତ ପାଣ୍ ସଟା ସେଛି ପିନ୍ଧୁନି ତାାର ସ ଫୁଟିଯିବ। ଆଉ ତାର ହେଇଛି ଖାଲି ଡନି ପକୋଠେଇଛି ଜିନିଷ।
ଓହ।
ଉଟି ସେଇଟି ଆଉ ଟିଇସାଟ ଆଉ ପ୍ୟାଣ୍ଟ ହେଇଚି ଆଉ।
ଓହୋ ତିନିଟା ରଜରେ ତିନ ତିନିଟା ରଜରେ ତିନିହଳା ଆଉ।
ନା ତାର ଚାରଟା ହେଇଚି।
ଚାରଟା ଆରେ ବା ଚାରଟା ଆଉ ସଜବାଜ ଦିନ ଠାରୁ ଆରମ୍ଭ ଆଉ।
ହଁ ତାର ସଜାବାଜ ରୁ ଆରମ୍ଭ ଆଉ। ସେ ସାରା ଡ୍ରେସ ତ।
ଓହୋ ଭଲ ଭଲ।
ଖ
ତମେ ବି ତମେ ବି ଚାରଟା ଶାଢ଼ୀ କରଦିଅ।
ହଁ ନା ନା ମୁଁ ମୋର ମୋର ଏବେ ହେଇଥିଲାତିନିଟା ନା ସାବିତ୍ରୀରେ ତିନଟା କଦେଇଥିଲି।
ଆଚ୍ଛା ଆଚ୍ଛା
ଗୋଟେହଳ କି ଡ୍ରେସ ଗୋଟେ ହଳ କରିବି ନଲେ ଡ୍ରେସ୍ ଗୋଟେ ଶାଢ଼ୀ କରିମି ଆଉ।
ହୁଁ ହୁଁ ହୁଁ ଡ୍ରେସ ଶାଢ଼ୀ କର ଆଉ।
ହୁଁ।
ହଉ ମୁଁ ଯଦି ଯାଏ ତାହେଲେ ତ ମୁଁ କଇମି ଆଉ।
ହଁ।
ଆଉ ଟିକେ ପାର୍ଲର ଚାଲୁନ କୋଉଦିନ ଯିବା?
ହଁ ଚାଲ ପାଲର ରଜ ପାଖପାଖି ହେଇଗଲେ ଭିଡ଼ ହେଇଯିବ। ଭିଡ଼ ଭାଗିବ ତ ଆଗୁଆ ଚାଲ କୋଉଦିନ ଯିବା। ତମେ କଣ କରିବ?
ହୁଁ ମୁଁ ଟିକେ ହଁ ହେୟାର କଟ୍ କରିମି ଆଉ ଟିକେ ଆଇବ୍ରୋ ସେଫ।
ଅହ। ହୋଉ ଯିବା।
ଯିବା ନହେଲେ କୋଉ ଦିନ ଭିଡ ହେଇଯିବ ନା ଆଗକୁ ଆଉଚି।
ହଁ ପାଖାପାଖି ହେଈଗଲେ ଭିଡ଼ ହେଇଯିବ।
ହଁ ବହୁତ ଭିଡ ହେଇଯିବ। ଜିମି ଆଉ ଦିଟା ଟେସନାରି ଜିନିଷ କଣ ଆଣିବାର ଅଛି ଦିଟା ଆଣିବି।
ହୁଁ ଚୁଡ଼ି ଫୁଡ଼ି କଣ ଆଣିବ ଆଉ।
ହୁଁ।
ମୁଁ ଚୁଡ଼ି ଫୁଡ଼ି ଆଣିବି ସାବିତ୍ରୀ
ହଁ।
ଆଉ ଟାଙ୍ଗିଲାଣି ନଥିଲେ ଏବେ ଯିବା ଆଣିବା।
ଅ ହ ମୁଁ ଆଗତୁରା କହିଦୋଉଚି ମତେ ଟିକେ ମେହେନ୍ଦୀ ଲଗେଇଦବ।
ହଁ ହଁ ଲଗେଇଦେବି ଆଉ। ସଜବାଜ ତା ଆଗ ଦିନ ପଳିଆସିବ ଲଗେଇଦେମୀ। ସଜବାଦ ଦିନ ବୋହୁତ କାମ ନା ପିଠା ଫିଟା
ହଁ ହଁ ହଁ ତା ଆଗ ତା ଆଗ ଦିନ ପଳେଇମି ପିନ୍ଧେଇଦବ ଆଉ। ଆଗ ଦି ନା ମାନେ ବାର ତାରିଖ।
ହଁ।
ହୁଁ ବାର ତାରିଖ।
ହୁଁ।
ବାର ତାରିକ ଗଲେ ଠିକ ହବ ଆଉ କାରଣ ସେଦିନ ସଜବାଜ ଦିନ ପୁଣି ବହୁତ କାମ।
ହଁ ବା ଗୁରୁବାର ଦି
ପିଠା ପାଇଁ ନା ଏଥିପାଇଁ
ତାର ଆନିଭରସରି ନା ଶୁକ୍ରବାର ଦିବ ଶନିବାର ସେ ରବିବାର ନବ ତମେ ଶୁକ୍ରବାର ଆସିବ ଶନିବାର ଦିନ ପିଠା ଫିଠା ସବୁ ତିଆରି ହବ।
ହଉ ତ ସେଦିନ ବି ମତେ ବି ସେଦିନ ଟାଇମ ହବନି ଆମର ଡୋଳି ଲାଗିବ।
ହୁଁ ହୁଁ ତମେ ସିଆଡେ ପଳେଇବ ଆଉ ସବୁ ସଜେଇବ ଦୋଳିରେ ସବୁ ସଜା ନା ଫୁଲ ପୁଲ?
ହଁ ଡୋଳି ଆମର ସଜାଯାଏ। ପୁଲ ଆଣିକି ସଜେଇବୁ।
ହୁଏ ଆମ ଆରପଟ ଗାଁ ରେ ମ କଁ ହୁଏ? ହଁ ସବୁ କମ୍ପିଟିସନ ଦୋଳି ଫୋଳି ପଡେ ଛୁଆଙ୍କର।
ହଁ ହଁ ହଁ ହଁ କମ୍ପିଟିସନ ହୁଏ ଭଲ ହୁଏ ସେଠି ଡୋଳି ସେଠି ବହୁତ ଲାଗେ ଚାରି ପାଞ୍ଚଟା ଖଣ୍ଡ ଲାଗେ।
ଅଁ ହଁ। ଅଁ ହଁ ସେ ଆରଥର ଭିଡିଓ ଦେଖଥିଲ ତ ମୁଁ ସେଇଆକୁ କଇଲି।
ଭଲ ହୁଏ ସେଠି।
କଣ କଇଲ?
ମୁଁ କଇଲି ନା ସେଠି ଭଲ ହୁଏ ସେଠି ଚାରି ପାଞ୍ଚଟା ଲେଖା ଡୋଳି ଲାଗେ।
ହୁଁ।
ଚାରି ପାଞ୍ଚଟା ସେଠି ମେଲୋଡି ଫେଲୋଡି ବି ହୁଏ।
ହୁଁ।
ତ ଚାଲୁନ ଯିବା।
ନହେଲେ ସେଇଠିକି ଗଲେ ହୁଅନ୍ତା ବୁଲିବା ପାଇଁ ନା, ଦେଖିଆ ନହେଲେ ଏଥର ଯିବା ସେଇଠିକି ଆଉ।
ହଁ ତମେ ତ ଝିଅ ପିଲାମାନେ ବୁଲିବ, ଆମେ ତ ବୋଉ ପିଲା ନାଜ ମାଡ଼ିବ।
ନା ବୋଉପିଲା ତମେ ଜଲ୍ଦି ଜଲ୍ଦି କାମ ସାରିଦବ ଯିବା।
ହୁଁ ହଉ।
ଶୀଘ୍ର ଶୀଘ୍ର କାମ ସାରିଦବ ଯିବା ଆଉ।
ହୁଁ ହୁଁ।
ଓ
ଆସିବ ଶାଢ଼ୀ ପିନ୍ଧିବ। ଲାଷ୍ଟ ରଜରେ ପିନ୍ଧିବ କି କୋଉ ଦିନ ପି ହଁ ମୁଁ ରଖିଛି ତମେ ଯୋଉଟା ପିନ୍ଧିବ ଆଉ।
ହଁ ଆଉରି ବି ବହୁତ ଛୁଆ ପିନ୍ଧିବେନି କି?
ହଁ ସମସ୍ତେ ପିନ୍ଧିବେ ରଜରେ ଲାଷ୍ଟ ରଜରେ ପିନ୍ଧିବେ ବୋଧେ।
ହୁଁ ଲାଷ୍ଟ ରଜରେ ସଖାଳେ ପିନ୍ଧିବ ନା ଲାଷ୍ଟ ରଜରେ ଫାଷ୍ଟ ରଜ ମଝିରେ ଯ ଡ୍ରେସେ ଲାଷ୍ଟ ରଜରେ ଶାଢୀ।
ହଁ ଶାଢ଼ୀ ପିନ୍ଧା ବ ଚାରିଟା ବେଳକୁ ରଖିବନି ବର୍ଷା ଫର୍ଷା ହଉଚି।
ନା ନା ଆରଥରକ ଆରଥରକ ବର୍ଷ ବର୍ଷା ହଉଥିଲା ସ ଚାରିଟା ବେଳେ ଶାଢୀ ପିନ୍ଧି ସବୁ ବାହାରଲୁ ଦେଖିଲା ବେଳୁ ମେ ମେଘ ହେଲା କୁଆଡ଼େ ବୁଲି ପାଇଲୁନି ଏଥର କିନ୍ତୁ ଭାବୁଚୁ ଆରଥର ଏଇଥର କିନ୍ତୁ ଭାବୁଛି ସକାଳୁ ପିନ୍ଧିମି।
ହୁଁ ସକାଳୁ ଫଟୋ ଭିଡିଓ ଫିଡ଼ିଓ ସବୁ କରିଦବ।
ହଁ ସକାଳେ ପିନ୍ଧିଲେ ଭଲ।
ହୁଁ।
ସକାଳେ ପିନ୍ଧିଲେ ଚାରଟା ବେଳ ପଯ୍ୟନ୍ତ ବୁଲ ରାତି ପର୍ଯ୍ୟନ୍ତ।
ହଁ।
ସେ ଦିନ ତ ଭଲ ହବ ପୁରା ମାଇକ ଫାଇକ ବଜେଇକି ଲାଷ୍ଟ ରଜ ନା। କିନ୍ତୁ ସେଠି କିନ୍ତୁ ଭଲ ହୁଏ।
ହଁ ସେ ବି।
ହୁଁ ହେଠି କିନ୍ତୁ ବଢିଆ ହୁଏ। ହଁ ରିିଲ୍ସ ତ ଆଗେ ଉଁ ହୁଁ ହୁଁ ହୁଁ।
ହୁଁ।
ତିନି ଦିନ ପୁରା କାମ ଟୋଟାଲି ବନ୍ଦ। ଖାଲି ନିର୍ବୁଦ୍ଧ ଖାଲି ବୁଲିମୁ ଖାଲି।
ବୁଲିବ
ଖାଲି ବୁଲିମୁ। ହୁଁ ଖାଲି ବୁଲିମୁ ଏଥର।
ଆମର। ମୁଁ ଭାବୁଛି ଖାଲି ଭିଡ଼ିଓ ସବୁ ପିଠା ଭିଡ଼ିଓ କରିକି ସବୁ ଚ୍ୟାନେଲରେ ଛାଡ଼ିମି। ଆଉ କଣ ହଁ ସଜବାଜ ହେ ଆଉ ମୋ ଝିଅର ଟିକେ ଭିଡିଓ କରିମି ଏୟା ଆଉ।
ହଁ ହୁଁ ହୁଁ ହୁଁ।
ତମ
କି ପିଠା ତମକୁ ଭଲ ଲାଗେ? ହଁ ହଁ ପାନ ରଖିଥିବ ପାନ।
ହଁ ଆମର ପାନ ଆମ ଗ-ଗଛରେ ପୁରା। ହେଇଥିଲା କାଲି ସବୁ କାଟିକି ମେଞ୍ଚେ ରଖିଛୁ ଆଉ। ଏ ଆମ ବୋଉ କହୁଥିଲେ କାଲି ନଡ଼ିଆ ଭାଜିବେ ଆଉ ଧନିଆ କିଣା ହେ ମିଠା ମସଲା ଅଛି ଆଉ ପାନ ମସଲା କିଣା ହେଇକି ଆସିବ ସବୁ ଆସିବ ପାନ ଖାଇବ।
ହୁଁ ହୁଁ ପାନ ରଖିଥିବ ଆଗତୁରା କହିଦେଲି।
ହଁ।
ଆଉ ଗଲେ ଏଥର ଭିଡିଓ କରିବା ଆଉ। ରଜରେ ଆଉ।